ଆପଣଙ୍କୁ ମୋ କଥା ଭଲସେ ଶୁଭୁଛି? ହାଲୋ।
ହଁ ଶବୁଚି ଶୁବୁଚି। ହଁ ଶୁବୁଚି।
ଆ ଆପଣ ଏବେ ପୁରା ଫାଙ୍କା ଅଛନ୍ତି ତ?
ହଁ ହଁ ଫାଙ୍କା ଅଛି, ଫାଙ୍କା ଅଛି, କୁହନ୍ତୁ ମୁଁ ଆପ
ଆଉ ଖିଆପିଆ ସରିଲାଣି? ହଁ ପା ମୁଁ ଆଜି ସନ୍ଧ୍ୟା ଆ
ଏ ସନ୍ଧ୍ୟାବେଳେ ଟିଫିନ୍ କରିଥିଲି ଆଉ ଫାଷ୍ଟଫୁଡ଼୍ ଟିକେ ଯାଇ ଖାଇଥିଲି, ଚାଉମିନ ଟିକେ ଖାଇଥିଲି, ପକୋଡ଼ା ଟିକେ ଖାଇଥିଲି। ଆଉ ଏବେ ରାତିରେ ବିରିୟାନୀ ଧରି ପଳେଇ ଆସିଲୁ, ଆମେ କାହିଁ ରଜଟା ତ? ତ ମୋ ସ୍ତ୍ରୀ କହିଲେ କି, ଆଉ କିଛି କରିବାନି, ତମକୁ କଣ ଖାଇବା ଭଲ ଲାଗୁଚି, ନେଇଆସ। ଆଉ ଆମେ ପଳେଇ ଆସୁ, ତିନିଟା ବିରିୟାନୀ ଆସିଚୁ, ଆମେ ମିଶିକି ଖାଇଦେବୁ ଆଉ। ଚିକେନ୍ ବିରିୟାନୀ ଆଉ।
ଓହୋ, ଆଜି ରଜରେ, ପ୍ରଥମ ଦିନ ତ, ଆଜି ସମସ୍ତଙ୍କର ଆଇଁଷ ହେଇଚି। ତ ଆପଣ ବି ସେଇଥିପାଇଁ ଆଇଁଷ କରିଦେଲେ ଆଉ, ମୁଁ ଆପଣଙ୍କ ସହିତ ଗୋଟେ କାମରେ କଥା ହଉଥିଲି। ହୁଁ, କଥା ହେବାକୁ ଚାହୁଁଥିଲି।
ହଁ କୁହନ୍ତୁ କୁହନ୍ତୁ?
ଆପଣ ଏଇ, ହଁ ଆପଣ ଏଇ ଯୋଉ ସପ୍ତାହେ, ମାନେ ଦଶ ପନ୍ଦର ଦିନ ତଳେ ଗୋଟେ ଫଟୋ ଦେଇଥିଲେ ଆ ସେଇଟା ହଉଚି ଆମ ନୟାଗଡ଼ର ଯେଉ ରାମ ମନ୍ଦିରର, ସେଇଠି ନା ଆପଣ ଯାଇଥିଲେ, ଆପଣଙ୍କ ପିଲାଛୁଆ ଆଉ ସ୍ତ୍ରୀଙ୍କ ସହିତ?
ହଁ ହଁ ଯାଇଥିଲି ଯାଇଥିଲି, ହଁ ହଁ। ସେଇଟା କେମିତି ଜାଣିଲେ? ଓହୋ ଫଟେଇଥିଲି ଫଟୋ ହଁ।
ହଁ, ଫଟୋରୁୁ ଦେଖିକି ହିଁ ଜାଣିଲି। ନହେଲେ କେମିତି ଜାଣିଥାନ୍ତି? ମୁଁ ସେଇ ବିଷୟରେ ଆପଣଙ୍କ ସହିତ ଟିକେ କଥା ହେଇଥାନ୍ତି?
ହଁ, କହୁ ନାହାନ୍ତି, କୁହନ୍ତୁ କୁହନ୍ତୁ?
ଆପଣଙ୍କ ପିଲାମାନେ ବି ପୁରା ମାଙ୍କଡ ଭଳିଆ ହଉଚି ଫଟୋ ଉଠେଇଥିଲେ, ମାନେ ମାଙ୍କଡ଼ ଭଳିଆ ମାନେ, ମାଙ୍କଡ଼ ଭଳିଆ ପୋଜ୍, ଖରାପ ଭାବିବେନି ମୁଁ ମାଙ୍କଡ଼ କହିଲି ବୋଲି।
ହୁଁ, ନା ନା, ନା ନା, ଏମିତି ଖରାଉ, ସେଠି ପାହାଡ ଉପରେ ସେ ମନ୍ଦିର ଟା ମୁଁ କହିଦଉଚି, ସେଠ ସେଟା ହଉଚି ଆପଣଙ୍କର ଖୋର୍ଦ୍ଧାଠୁ ବୋଧେ ପନ୍ଦର, କୋଡ଼ିଏ ହଁ ପଚିଶ ତିରିଶ କିଲୋମିଟର ହବ। ତ ପଚାଶ ଷାଠିଏ କିଲୋମିଟର ବାଟ ହେବ, ପ ପାହାଡ଼ ଉପରେ ହେଇଚି, ପାହାଡ଼ଟା ପୁରା ଉପରକୁ ଚ଼ିଢ଼ିଯିବେ ନା? ପୁରା ସୁନ୍ଦର ଭ୍ୟୁ ଆପଣ ପୁରା ଦେଖିପାରିବେ। ମାନେ ରାମଙ୍କ ମନ୍ଦିର ପୁରା ହେଇଛି। ଆଉ ଭଲ ପରିବେଶରେ ହେଇଛି। ଆଉ ତା ପାହାଡ଼ ଉପରକୁ ଗାଡ଼ି ଉଠିଗଲା ପରେ ଭଲ ଲାଗିବ। ଆଉ ସେଠି ବିଶେଷ କରିକି ମ ଛେନାପୋଡ଼ ଭଲ ମିଳେ ସେଇ ଜାଗାରେ। ହଁ
ଆଚ୍ଛା ଯେଉଁ ନୟାଗଡ଼ର ମାନେ ନୟାଗଡ଼ ଯେହେତୁ ଛେନାପୋଡ଼ଟା ସେଇ ଠି ଭଲ ମିଳୁଥିବ ବୋଧେ ଆଉ।
ହଁ ହଁ ସେଇଠି ମିଳୁଛି। ତେ ମାନେ ଏତେ ଟେଷ୍ଟ ନଥାଏ। ଫେର ବି କମ୍ ପଇସାରେ ମିଳିଯାଏ କିନ୍ତୁ ଭଲ ଲାଗେ। ଏଠି ଭୁବନେଶ୍ୱରରେ କଣ ଚାରିଶ, ପାଞ୍ଚଶହ ଟଙ୍କା ଲେଖା ମିନିମମ୍ ହେଲାଣି।
ହଁ ଗୋଟେ କିଲୋକୁ ତ ହଉଛି ସେଠି ଚାରିଶ ମାନେ ଏଠି ଚାରିଶହ, ପାଞ୍ଚଶହ। ହେଲେ ବି କିନ୍ତୁ ଶୁ ମାନେ ଖାଇବାକୁ ଏତେ ସ୍ଵାଦ ଲାଗୁନି। ତ ସେଇଠି ଟିକେ କମ ରେଟ ଯେହେତୁ ସେ ଖାଇବା ଯଦି ବି ସ୍ଵାଦ ନ ହେଇଥିବ- ତଥାପି ମାନେ ଚଳିଯିବ। ନା କଣ?
ହଁ ଶହେ ସତୁରି, ଦେଢ଼ଶହ ଆ ଭିତରେ ନେଉଛନ୍ତି। କିନ୍ତୁ ଉଁ ଭଲ ବନଉଛନ୍ତି। କିଛି ନାହିଁ ଦେଖି ଖା ଖାଇଲେ ହବ। ଭଲ ଜିନିଷ ଫ୍ରେଶ୍ ଜିନିଷ ମିଳୁଛି। ହେଲା।
ଓହୋ। ଆଉ ସେଇଟା ଆପଣ ଯୋଉ କହିଲେ ହଁ ଆପଣ ଯୋଉ ସେଇ ପ୍ଲାନ୍ କରିବି ବୋଲିବି ଆପଣଙ୍କୁ କଥା ହେଉଛି ବା। ଆଉ ଆପଣ ଯୋଉ କହିଲେ, ଖୋର୍ଦ୍ଧାଠୁ ତିରିଶ କିଲୋମିଟର। ମାନେ ସେଟା ହଉଛି ନୟାଗଡ ର ଫତେଗଡ ଯୋଉଟା ସେଇ ଜାଗାରେ ତ।
ହଁ ସେଗଡ଼ା ଆପଣ ଏଠି ଖୋର୍ଦ୍ଧାଠୁ ଯିବେ ଏଠି ଗୋଟେ ଜାଗା ପଡିବ ବାଘମାରି। ବାଘମାରି ମନେ ରଖିଥାଅ। ବାଘମାରି ରୁ ସିଧା ଗଲେ ପଡ଼ିବ ନୟାଗଡ଼ ଡିଷ୍ଟିକ୍। ଆପଣ ଖାଇବା ହାତି, ମାନେ ଡାହାଣ ହାତୀ ଯିବେ। ଡାହାଣ ହାତୀ ଗଲେ, ସେଠୁ ଆଉ କୋଡ଼ିଏ କିଲୋମିଟର ଖଣ୍ଡେ ଗଲେ ପଚାରିଦେବେ ରାମ ମନ୍ଦିର ବାଟ କୋଉଟା? ସେ କହିଦେବେ।
ଓହୋ ଆପଣ ଏଇଟା ଗୋଟେ ଭଲ ମାନେ ଶବ୍ଦଟେ କହିଲେ ଡା ମାନେ ଯୋଉ ଖାଇବା ହାତୀ ମାନେ ଡାହାଣ ହାତୀ ମାନେ ହଁ ଆପଣଙ୍କୁ ଶୁଭୁନି କି ମୋ କଥା? ହଁ ଆପଣଙ୍କୁ ମୋ କଥା ଶୁଭୁଛି ତ? ହଁ ଶୁଭୁଚି। ତ ମୋ କଥା ଆପଣଙ୍କୁ। ଆପଣଙ୍କୁ ମୋ କଥା ଶୁଭୁଛି?
ହଁ ଶୁଭୁଛି, ଶୁଭୁଛି। କହୁନାହାନ୍ତି ହଁ ଶୁଣିପାରୁଛି ହଁ ସେଇଠୁ ଗଲେ ଆପଣ ହଁ ସୁବିଲା, ସୁବିଲା, ସୁବିଲା।
ହଁ, ଆପଣ ଯୋଉ କହିଲେ ଯେ ଡାହାଣ ହାତୀକୁ ଖାଇବା ହତି ମତେ ଏଇଟା ଶୁଣିକି ବହୁତ ଭଲ ଲାଗିଲା। କିଛି ନୂଆ ଜିନିଷ ମୁଁ ଶୁଣିଲି।
ଆହେ ସେଇଟା ହେଉଛି ବ୍ରହ୍ମପୁର ଭାସାରେ କହନ୍ତି ଖାଇବା ହାତୀ। ଆଉ ବାଁ ପଟ ହାତକୁ କହନ୍ତି ଡେବିରି ହାତୀ। ତ ସେଇଟା ମୋ ପାଟିରେ ଗୋଟେ ପଶିଗଲା ଖାଇବା ହାତି ଆଉ। ସେଇଠୁ କଣ କଲେ ଖାଇବା ହାତି ଗଲା ପରେ କୋଡ଼ିଏ କିଲୋମିଟର ଗଲା ପରେ ସେ ମନ୍ଦି ଆସିଯିବ। ପାହାଡ଼ ଉପରେ ଦେଖିପାରିବେ ଦୂରରୁ ଥାଇକି ଦେଖିପାରିବେ ମନ୍ଦିରଟା। ବଢିଆ ପୁରା ଭଲ କାରୁକାର୍ଯ୍ୟ ହୋଇଛି। ଆପଣ ଆସି ଆରାମସେ ଫଟୋ ଉଠାଇ ପାରିବ, ଦେଖିପାରିବେ, ଦର୍ଶନ କରିପାରିବେ, ଭୋଗ କରିପାରିବେ। ଆଉ ବିଶେଷ କରି ସେଠି ରାମ ମନ୍ଦିର ପାଖରେ ହନୁମାନ ମନ୍ଦିର ବି କରିଛନ୍ତି। ଶିବ ମନ୍ଦିର କରିଛନ୍ତି। ଆଉ ଏମିତି ହେଇଛି ଆଉ।
ଓ ମାନେ ରାମ ମନ୍ଦିରର ଆ ଚାରି ପାଖରେ ହଉଛି ଶିବ ମନ୍ଦିର, ଆଉ ରାମ ମନ୍ଦିର କରିଛନ୍ତି। ଏଇଆ ତ?
ହଁ, ହଁ, ହଁ, ହଁ। ଭଲ ଜାଗାଟା। ଆପଣ ପ୍ଲାନ୍ କରନ୍ତୁ କେବେ ସେଠି ଆହୁରି ଗୋଟେ କଥା ହଉଛି ସେଠିକି ଗଲା ପରେ ବାଟରେ ଖୋର୍ଦ୍ଧାଠୁ ବୋଧେ ତିନି ଚାରି କିଲୋମିଟର ଗଲାପରେ ଗୋଟେ ଅଛି ପୁରୁଷୋତ୍ତମ ଜୀଉ। ସେଇଠି ହେଉଛନ୍ତି ଜଗନ୍ନାଥ ପୂଜା ପାଉଛନ୍ତି ଜ ସେଇଟା ହେଉଛି ତାକୁ କୁହନ୍ତି ପୂର୍ଣ୍ଣବ୍ରହ୍ମ ଜଗନ୍ନାଥ ହେଲା। ଅଁ ସେଇଠି ହଉଛନ୍ତି ହାତ ଗୋଡ଼ ଥାଇକି ବି ଜଗନାଥ ପୂଜା ପାଉଛନ୍ତି ଯେମିତି ପୁରୀ ମନ୍ଦିରକୁ ଆଜି ପାଞ୍ଚଶହ ସାତଶହ ବର୍ଷ କି ହଜାର ବର୍ଷ ହେଲାଣି ସେ ମନ୍ଦିର ହେଠି ଆଜକୁ ପାଞ୍ଚ ସାତଶହ ବର୍ଷ ତଳେ ପୂଜା ପାଇ ଆସୁଛନ୍ତି ତାକୁ କୁହନ୍ତି ପୂର୍ଣ୍ଣବ୍ରହ୍ମ ଜଗନ୍ନାଥ। ହଁ ବଢ଼ିଆ ଜାଗାଟା ସେଟା କେହି ଜାଣିଛନ୍ତି କେହି ଜାଣିନାହାନ୍ତି ହେଟା ଓଟି ଟି ସି ବାଲା ତାଙ୍କର ବୋର୍ଡ଼ ମରାହଇଛି। ପୁରୁଷୋତମ ଦେବ ବୋଲି ପୁରୁଷୋତ୍ତମ ଜୀଉ ସେଇଠି ଅଛନ୍ତି ସେଠି ଯାଇକି ଆସିପାରିବେ ଦେଖିକି ଆସିପାରିବେ। ସେଠୁ ଦେଖିକି ରାମ ମନ୍ଦିର ଯିବେ ରାମ ମନ୍ଦିରରୁ ସହେଠୁ ସେଠୁ ଗଲାପରେ ଆସିବ ଯଉଟା କୁହନ୍ତି କଣ ଯେଉଁ କଣହେଟା କୁହନ୍ତି ନୀଳମାଧବ। ଶୁଣିପାରୁଛନ୍ତି ତ?
ଆଛା ଆଚ୍ଛା। ଆ ହଁ ହଁ ମତେ ଶୁଭିଲା ଆପଣ ଏଇ ଯୋଉ ନୂଆ ଗାଡି କିଣିଲେ ସେଇଥିପାଇଁ ବୋଧେ ଯାଇ ସେ ରାମଙ୍କୁ ଦର୍ଶନ ପାଇଁ।
ହଁ ହଁ ଦର୍ଶନ କରିଆକୁ ଯାଇଥିଲି ମୋ ସ୍ତ୍ରୀ ଯାଇଥିଲା ସ୍ତ୍ରୀ ଜିବାର ଇଚ୍ଛାଥିଲା କହିଲା ମୁଁ ଟିକେ ରାମ ମନ୍ଦିର ଯିବି। ସେଠୁ ଆମେ ରାମ ମନ୍ଦିର ଦର୍ଶନ କରିକି ଗଲୁ ନୀଳମାଧବ। ନୀଳମାଧବରେ ହେଠି ସମ ମାନେ ଅଛି ମହାନଦୀ ମହାନଦୀ ପଠା ସେଠି ମହାନଦୀ ପଠାରେ ସେଠି ପ୍ରଭୁଙ୍କୁ ଦର୍ଶନ କଲୁ। ଆଉ ପ୍ରସାଦ ପାଇଲୁ ପ୍ରସାଦ ପାଇକି ଫେରେ କଣ ଖରା ଟିକଏ ଗଡ଼େଇକି ବାହାରିଲୁ ଆଉ।
ଅ ହ ମାନେ ସେଇ ରାମ ମନ୍ଦିରର ପାଖ ପାାଖରେ ଦଶ ପନ୍ଦର କିଲୋମିଟର ଦୂର ଭିତରେ ଦି ତିନିଟା ମନ୍ଦିର ରହିଯାଉଛି ନା?
ହଁ ଯାଇଛନ୍ତି ଜଦି ସେଠି ଆଉ କାହିଁ ଛାଡିବେ ସେଠୁ ଆଉ ଦଶକୋଡିଏ କିଲୋମିଟର ବାଟ ତ ଏପଟ ସେପଟ ହଉଛି ସେଠି ଯାଇକି ବୁଲିକି ପଳେଇ ଆସିବେ। ଆଉ ଭଲ ଲାଗିବ ଜାଗା ମାନେ ପ୍ରଭୁମ ସ୍ଥାନକୁ ଯାଉଛନ୍ତି ଆଉ ହେଠି କିନ୍ତୁ ରଖିବିନି ଟାଇମ୍ ଦେଖିବିନି ଖରା ଦେଖିବେନି ପ୍ରପୁଙ୍କ ପାଖକୁ ଯିବି ମାନେ ଯିବି ଦେଖିକି ବୁଲିକି ଆସିବେ ଭଲ ଲାଗିବ ସେଇଟା।
ନାଇଁ ନାଇଁ ଏଇଟା ତ ସତ କଥା କହିଲେ ପ୍ରଭୁଙ୍କ ପାଖରେ ସମୟ ଦେଖା ହୁଏନି ସେ ପାଞ୍ଚ ଘଣ୍ଟା ଘଣ୍ଟା ହଉ କି ପନ୍ଦର ଘଣ୍ଟା ହଉ ଗରମ୍ ହଉଛି ମାନେ ଆ ଟିକେ ଲାଇନ ରେ ରହିକି ଦେସେ ଆ ପ୍ରଭୁଙ୍କର ଆଜ୍ଞା ହେଲେ ସିନା ସେଠିକ କି ଯାଇ ହବ ନହେଲେ କଣ ଯାଇହବ ଯାଇ ହବନି ଆଉ ଗୋଟେ କଥା କଥା କଣ କହିଲେ ହଁ? ଆଉ ଗୋଟେ କଥା କଣ କହିଲେ ସେ ଯଉ ଗାଡ଼ିଟା ଉପରକୁ ପୁରା ଯାଉଛି ରାମ ମନ୍ଦିରର ନାଇ୍ ତଳ କିଛି ବାଟରେ ଛାଡ଼ିବାକୁ ପଡ଼ୁଛି।
ନାଇଁ ନାଇଁ ନାଇଁ ଉପରେ ଯାଉଛି କିଛି ଅସୁବଧାହିଁ ଏଠି ପାର୍କିଂ ପାଇଁ ଜାଗ ବିଛି ଆରାମସ ଉଠ ଉଠିଯିବ ଗାଡ଼ି କିଛି ଅସୁବିଧା ହେବନି ପୁରା ସ୍ଲୋପିଙ୍ଗ କରାହେଇଛି। ସେ ଘର ପ୍ଲାନିଂରେ କରିଛନ୍ତି। ହେଲା ଜଗନ୍ନାଥଙ୍କର ଗୋଟେ ଭଜନ ଅଛି ଶୁଣିଛନ୍ତି?
କହୁନାହାନ୍ତି?
ସେ ଭଜନ ଭଜନ ଭଜନଟା ଗୋଟେ ମନେ ପକଉଛି କହୁଛି ସେ ଭଜନଟା।
ଦୟଣା ତୁଳସୀ ବାସୁ ଥାଉ। ଆଖିକୁ ଶ୍ରୀମୁଖ ଦିଶୁଥାଉ। ଦୟଣା ତୁଳସୀ ବାସୁ ଥାଉ। ଆଖିକୁ ଶ୍ରୀମୁଖ ଦିଶୁଥାଉ। ଗରୁଡ଼ ପଛରେ ଠିଆ ହଉ ହଉ। ଆପେଆପେ ହାତ ଉଠି ଯାଉ। ଏଇ ଭାଗ୍ୟ ମୋର ଦିଅ ପ୍ରଭୁ। ତୁମରି ଆଖିରେ ଆଖି ମିଶିଗଲେ ଲୁହ ଦି ଟୋପା ଝରି ଯାଉ। ମହାବାହୁ-ଉ-ଉ। ତୁମ ଇଚ୍ଛା ପୁରଣ ହେଉ। ଏଇଟା ଗୋଟେ ଭଜନ ଗୋଟେ ବଢିଆ ଭଜନ ଜଗନ୍ନାଥଙ୍କର।
ନାଇ ନାଇ ସେ ଭଜନ ତ ଭଜନ ଆପଣ ଏମିତି ବୋଲିଲେ ମୁଁ ପୁରା ହଉଚି ଜଗାର ଆଁ ମାନେ ଜଗାକୁ ମନେ ହିଁ ପକେଇ ଦେଇଥିଲି ମାନେ ଏତେ ସୁନ୍ଦର ଭ-ଭଜନକୁ ଏ ଏତେ କଣ୍ଠରେ ଆପଣ ପୁରା ଏତେ ଭକ୍ତିର ସହକାରେ ମାନେ ଭଗବାନ ଆପଣଙ୍କୁ ସବୁବେଳେ ଜଗା ଆପଣଙ୍କର ସବୁ କାମ କରି ଦିଅନ୍ତୁ ଆପଣଙ୍କୁ ପୁରା ଭଲରେ ରଖନ୍ତୁ ଆପଣଙ୍କ ସ୍ତ୍ରୀ ପିଲା ଛୁଆ ଙ୍କୁ ବି ଭଲରେ ରଖନ୍ତୁ ଆଉ ଆପଣଙ୍କର ଇନ କମ୍ ଭଲହଉ ପଇସା ବି ଭଲହଉ।
ଆ ଯାହଉ ତ ଆପଣଙ୍କ ତୁଣ୍ଡ ସୁତୁଣ୍ଡ ବି ହଉ। ହେଁ ହେଁ ହେଁ।
ନା ନା ହବ ନିଶ୍ଚିନ୍ତ ହବ ହଉ ତାହେଲେ କେବେ କୋଉ ସମୟରେ ଆମେ ଘରୁ ବାହାରିଲେ ରାମ୍ ମନ୍ଦିର୍ ପାଇଁ ଭଲ ହେବ ଟିକିଏ ଭଲସେ କହିଦିଅନ୍ତୁ ତାହେଲେ ଆଉ।
କିଛି ନାହିଁ ଆପଣ ସକାଳୁ ଜଲଦି ମଣିଙ୍ଗ୍ ରେ ବାହାରିଯାଆନ୍ତୁ ଦେଖି କି ସେ ଦିଟା ତିନଟା ଯାଗା ଦେଖିକ ଆସିପାରିବେ କିଛି ଅସୁବିଧା ହେବନି।
ହଉ ତାହେଲେ ମୁଁ ସେଇଆ କହୁଚ ଚି ମୁଁ ଆ-ଗୋଟେ କାମ କରୁଚି ଆପଣଙ୍କୁ ମୁଁ ଆପଣଙ୍କୁ ହଉଚି ତାହଲେ କହିବି ଆପଣ ଟିକେ ଫାଙ୍କା ହେବେ ମୁଁ ଖାଲି ଡେଟ୍ ଟା ଆଜି ବୁଝିକି ଆପଣଙ୍କୁ କହୁଚି ଆପଣ ଟିକେ ଫାଙ୍କା ହେଇଯିବେ ଆମେ ପଳେଇବା ନା କଣ କହୁଚନ୍ତି?
ହଁ ସେନ୍ତି ଗଲାବେଳେ ଆପଣ ଗୋଟେ କାମ କରିବେ କୋଉପଟୁ ଭୁବନେଶ୍ୱର ପଟୁ ଆସିଯିବେ ନା କୋଉପଟୁ ଯିବେ?
ହଁଁ ହଁ ଏଇ ଭୁବନେଶ୍ୱରରୁୁ ମାନେ ଖୋର୍ଦ୍ଧା ପଟୁ ଯିବୁ ଆଉ।
ବାଟେରେ ପଡିବ ଗୋଟେ ଜାଗା ବାଟ ଭୁଆଶୁଣୀ ମନ୍ଦିର। ସେଠି ମାଆଙ୍କୁ ଟିକିଏ ଦର୍ଶନ କରିଦେବେ। ସେଠୁ ସିଧା ପଳେଇଗଲେ ସେଇ ପର୍ଶୁରାମ ଯୋଉ ଦେଖିବି ହେଠି ପୂର୍ଣ୍ଣବ୍ରହ୍ମ ଜଗନ୍ନାଥ। ସେଠୁ ଦେଖିସାରିକି ତାପରେ ବାହାରିଯିବେ ଆପଣଙ୍କର ରାମ ମନ୍ଦିର ରାମ୍ ମନ୍ଦିର ଦେଖି ସାରିକି ନୀଳମାଧବ ପଳାଇବେ, ନୀଳମାଧବରୁ ପଳେଇକି ସେଠି ମାଙ୍କ ପ-ଏ ନୀଳମାଧବଠେ ପ୍ରସାଦ ପାଇକି ଖାଇ ପିଇକି ଆରାମ୍ ସେ ଆସିପାରିବେ।
ହଉ ତାହେଲେ ମୁଁ ଆପଣଙ୍କୁ ଜଣେଇବି କେବେ ମୋର ଆଁ ଯିବାର ଥିବ ଆପଣ ମତେ ଆପଣ ଟିକେ ନେଇକି ଛାଡିଦେବେ ଆଉ ବୁଝିଗଲେ।
ହଁ ହଁ ନିଶ୍ଚିତ ନିଶ୍ଚିତ ନିଶ୍ଚିତ।
ହଉ ତାହେଲେ ମୁଁ ଏବେ ରଖୁଚି ଆପଣ ଯାଆନ୍ତୁ କଣ କରିବେ।
ହଁ ହଁ।